ହ
ହ୍ୟାଲୋ ହୁଁ କଣ କରସ ଛନ୍ତି।
ଏଇଠି ବସିଥିଲୁ।
ଖିଆପିଆ ସରିଲାଣି?
ହଁ ଏଇନା ଚା ପିଇଆ ଜଷ୍ଟ ଶୋଇଲା ଏବେ ସାଙ୍ଗେ ସାଙ୍ଗେ।
ଓ ଆଚ୍ଛା ତ ନିଜେ ରୋଷେଇ କରିଥିଲେ ନା କିଏ?
ନାଇଁ ନାଇଁ ମୁଁ ନିଜେ କରିଥିଲି।
ରୋଷେଇ ବାସ ପୁରା ସବୁ ଜଣାନା।
ନାଇଁ ସବୁ ଜଣା ନଥିଲା। ଧୀରେ ଧୀରେ ଶିଖିକି ସବୁ ଜିନିଷ ଜାଣୁଛି ଆଉ।
ଓ ହଁ ଆଚ୍ଛା ମତେ ଗୋଟେ ରେସିପି ବିଷୟରେ ଜାଣିବାର ଥିଲା ମାନେ ଗୋଟେ ରେସିପି ବିଷୟରେ ଜାଣଥିଲା କା କହିପାରିବେ ଆପଣ?
ହଁ କହୁନାହାନ୍ତି ଯଦି ଜାଣିଥିବି ତାହେଲେ ନିଶ୍ଚିନ୍ତ କହିପାରିବି।
ହଁ ଠିକ ଅଛି ତ ଚିକେନ ତରକାରୀ ଟା କେମିତି କରନ୍ତି, ମତେ ଟିକେ କହିବେ?
ଚିକେନ ଆମର ତ ନନଭେଜ ଏଠି, ସେ ଚିକେନ୍ ରେସିପିଟା ଆମ ଘରେ ବୋଧେ ହଉନେଇ। ଆଉ ଆମର ସେ ନନଭେଜ ଟା ଏଠି ହୁଏ ନାହିଁ। ତ ମୁଁ ଯେତିକି ଜାଣିଛି ମୋ ମତରେ ମୁଁ ସେ ଟିକେ କହିପାରିବି ମୁଁ ସିକିନସ ସିସନ ସେ ସେ ଜାଣିଛି। ଆଉ ତ ମୁଁ ଯେତିକି ଜାଣିଛି ମୁଁ ସେତିକି କହିପାରିବି। କିନ୍ତୁ ମୁଁ ମାନେ ପ୍ରପରଲି ଇଏରେ ଜାଣି ନାହିଁ।
ହଁ ଠିକ୍ ଅଛି ଆପଣ ଯେମିତି ଜାଣିଛନ୍ତି, ସେମିତି କହି ଦିଅନ୍ତୁ ଦେଖିଆ।
ଓହୋ ଆମର ତ କେବେ ହେଇନାହିଁ। ଆଉ ଯେତିକି ମୁଁ ୟୁଟ୍ୟୁବ ମୁଁ ୟୁଟ୍ୟୁବରେ ମାଧ୍ୟମରେ ଯେତିକି ଦେଖିଛି, ମୁଁ ସେତିକି କହିପାରିବି।
ହୁଁ ଠିକ ଅଛି କୁହନ୍ତୁ କୁହନ୍ତୁ।
ହ ଆ ପ୍ରଥମେ ଆମେ କରେଇ ନବା। ଅ କରେଇରେ ଏ କରେଇରେ ତେଲ ପକେଇବା ଅ ସେଥିରେ ସେଥିରେ ପ ଆପଣ ଅ କଞ୍ଚା ପିଆଜ ଦେଇପାରନ୍ତୁ, କିମ୍ବା ବଟା ପିଆଜ ଜ ଗ୍ରାଇଣ୍ଡିଙ୍ଗ କରିକି ଦେଇପାରନ୍ତୁ। ଯେଉଁଭଳି ଭାବରେ ଦେ ହଁ ତେଲ ଧିଅରେ, ଆମ ପିଆଜ ରସୁଣ ଅ ଦା ସେମିତି ଗ୍ରାଇଣ୍ଡିଙ୍ଗ କରିକି ଦେଇପାରିବେ। ଆ ନଚେତ୍ ଆମର ଛେଚା ଅଛିବି ପି ଆଜ କାଟିକି ଇଏ କରିକି ରସୁଣ ଆଉ ଅଦାକୁ ଛେଚିକି ମଧ୍ୟ ଇଏ କରିପାରିବା। ଯୋଉ ଯେ ଭଳି ଭାବରେ ଆପଣ ଆଡ କରିପାରିବେ। ଆଉ ସେ ତେ ପକେଇକି, ଉଁ ତାପରେ ଏ ମସଲା ଯାହା ଆମର ମିଳୁଛି ହଳଦୀ ଦୀ ଗୁଣ୍ଡ ହେଲା ଜିରା ଗୁଣ୍ଡ ଧନିଆ ଗୁଣ୍ଡ। ଏଇ ସବୁ ଗୁଣ୍ଡ ପକେଇବା ତା ଦେହରେ। ପକେଇକି ବିଲାତି ପକେଇକି କଷିବା।
ହୁଁ ମୁଁ ଶୁଣିଛି, କ ବିଲାତି ଟିକେ ଟିକେ ମୁଁ ଶୁଣିଛି କ ବିଲାତି ପକେଇଲେ ମାନେ ତ କାରିଟା ବହୁତ ଖଟା ହେଇଯାଏ ବୋଲି।
ନା ନା ଆମେ ସେଇ ମାନେ ଯେଭଳି ଖଟା ନହବ ହ ସେଇଭଳି ପକେଇବା। ଅତ୍ୟଧିକ ପକେଇବାନି ଯୋଉ ଭଳି ଭାବେ ତରକାରୀ ଟା ଖଟା ହେଇ ଯିବ, ଆମେ ସେଇ ହଁ ଅଧିକ ପକେଇଲେ ବିଲାତି ତରକାରୀ ଟା ଖ ଟା ହେଇଯାଏ। କିନ୍ତୁ ତା ଲେବୁଲେ ପକେଇଲେ ବିଲା ତି କିଛି ହବନି ଠିକ୍ ମାନେ ତରକାରୀ ଟା ଠିକ୍ ଆସିବ।
ହଁ ଠିକ୍ ଅ ହଁ ଠିକ୍ ଅଛି ଠିକ୍ ଅଛି ତାପରେ କୁହନ୍ତୁ।
ତାପରେ ଆମେ କଷିବା କଷି ସାରିଲା ପରେ। ଏ ଆମେ କଣ କରିବା ଯୋଉ ରଖିଥିବା ଆମେ ଏ ଚିକେନ୍ ସେଇ ଚି କେନ କୁ ତା ଦେହରେ ଢାଳିବା। ଢା ହଁ ମସଲା ଧିଅରେ। ଆ ଢାଳିକି ତାକୁ ତାକୁ ମଧ୍ୟ କଷିବା ତାକୁ ମଧ୍ୟ କଷିବା କଷି ସାରିଲା ପରେ, ସେ ଟିକେ ଏ କଲରିଂ ଦେଖାଗଲା ବ ଯେତେବେଳେ ଏ ମସଲା ରୁ ତେଲ ଛାଡିଯିବ, ତେଲ କଲରିଂ ଦେଖାଗଲା ପରେ ତାପରେ ଯାଇକି ଆମେ ପାଣି ଦେଇକି ଫୁଟେଇବା। ଫୁଟେଇଲା ପରେ ଯୋଉ ଆଳୁ ଆମେ ଆଳୁ ମଧ୍ୟ ଛାଣିକି ରଖିଥିବା ତେଲରେ, ସେଇ ଆଳୁକୁ ଫୁଟିଲା ଲା ଟାଇମ ରେ ଆଡ୍ କରିବା।
ମାନେ ଫୁଟିବ କେମିତି, ମାନେ କଣ ତା ଦେହରେ ନିଆ ହ ନା କଣ କେମିତି ଫୁଟା ଯାଏ କେମିତି?
ଫୁଟିବ ନିଆଁ ଆପଣ ଚୁଲିରେ ରୋଷେଇ କଲେ, ଏ କାଠ ସାହାଯ୍ୟରେ ଚୁଲି ଜାଳିଲେ ଯେତେବେଳେ ସେ ସେ ଭବଦରେ ବି ନିଆଁ ଜାଳିପାରିବ। ନାହିଁ ତ ନଁ ଗ୍ୟାସେ ବି କଲେ ଗ୍ୟାସ୍ରେ ଏ ଇଏ କଲେ ନିଆଁ ଜାଳିପାରିବା। ଆପଣଙ୍କ ଇଏରେ ଆ ଆପଣ ଯାହା କର ରିବେ।
ମାନେ ତରକାରୀ ଆପଣ ଯୋଉ କହିଲେ ଫୁଟେଇବା, ମାନେ ଫୁଟେଇବା କେମିତି?
ଫୁଟେଇବା ମାନେ ଆମେ ଯେତେବେଳେ ଚିକେନ ପକେଇଲେ ମସଲା ଦିହରେ କଷିଲେ। ତା ଦେହରେ ପାଣି ଆଡ କଲେ ପାଣି ପାଣି ଯେହେତୁ ଆଡ୍ କଲେ ସେତ ସି ଅଟୋମେଟିକ ଆଡ ହେଲେ ଯେତେବେଳେ ପାଣି ହବ ତ ସିଏ ଅଟମେଟିକି ଫୁଟିବ।
ଆଉ ପାଣି ଟା ଯୋଉ ଝୋଳୁ
ହଁ ହଁ ହଁ ସେଇ ଝୋଳ ଆକାର ଯୋଉ ଥାଏ ଆମେ ତାକୁ ଫୁଟିବା କହୁ। ହ ହ ତା ଆମେ ଆଳୁକୁ ମଧ୍ୟ ଛାଣିକି ରଖିଥିବା ତେଲରେ ସେଇ ଆଳୁକୁ ଆଳୁ କୁ ଆମେ ତରକାରୀ ରେ ଆଡ୍ କରେ ଯେତେବେଳେ ଫୁଟୁ ସେଇ ଟାଇମ ରେ ଆଡ଼ କରିବା। ଆପଣଙ୍କ ଲେବୁଲ ଆପଣ ଯଦି ଅଧିକ ଝୋଳ ରଖିବାକୁ ଚାହିଁବେ ତ ଆପଣଙ୍କ ଲେବୁଲ ସେଇ ଅନୁସାରେ କରି କରିବେ ନାଇଁ ତ ନାଇଁ ଯଦି କମ ଝୋଳ ରଖି ରଖିବେ କଷାଳିଆ ଭଳିଆ କରିବାକୁ ଚାହିଁବେ ତ ସେଇ ଲେବୁଲରେ ରଖିକି ତରକାରୀ ତମେ ତମ ଲେବୁଲ ଯୋଉ ଅନୁସାରେ ଖାଇବ ସେଇଥିରେ ରୋଷଇ ସେଇ ଲେବୁଲ୍ ରେ ରଖିକି ବନ୍ଦ କରିଦେଇକି ହେଇଗଲା ଆଉ କିଛି ଗରମ ମସଲା ହଉ କିମ୍ବା ଧନିଆ ପତ୍ର ହଉ ଆଡ କରିଦବ ଉପରେ।
ତରକାରୀ ହେଇଗଲା ରେଡି ଏତେ ସହଜ ନା। ଏତେ ସହଜ ଭାବରେ କହିଦେଲ ଏତେ ସହଜ ଭାବରେ କହିଦେଲ ଆଉ କହୁଛ ଜାଣିନି ରୋଷେଇ।
ନା- ନା- ମୁଁ- ମୁ- ମୁଁ କହିଲି ମୁଁ କିଛିଟା ୟୁଟ୍ୟୁବ ମାଧ୍ୟମରେ ଦେଖିକି ଶିଖିଛି। କିନ୍ତୁ ଆମର କେବେ ଏଠି ହେଇନି, ନା ମୁଁ କରିନେଇ।
କାଇଁ କି ନା ମ ଖାଲି ନିରାମିଷ
ନା- ନା- ନା ଆମେ ଆମିଷ ବି ଖାଉ, କିନ୍ତୁ ଚିକେନ ଟା ଏତେ ହୁଏନି, ହେଇଛି ଥରେ ଦିଥର ତିନି ଥର ହେଇଛି।
ଓ- ହଁ- ହଁ- ହଁ ଚିକେନ ବେଶି ଖାଆନ୍ତିନି ନା। ଅ ହୋ ତାହେଲେ ମତେ ଭେଜ ଉପରେ କିଛି କୁହନ୍ତୁ, ମାନେ ଯେମିତି ବେସନ ଦରକାରୀ ହେଲା କି ଆପଣଙ୍କର। କି ପନିର ତରକାରୀ ହେଲା ଆପଣ ବେସନ ତରକାରୀ ଟା କୁହନ୍ତୁ, ବେସନ ତରକାରୀ ତ
ହଁ- ହଁ- ମୁଁ ବେସନ
ଅ ମାନେ ବେସନ ତରକାରୀ ଦି ପ୍ରକାର ଥାଏ ମୁଁ ଶୁଣିଛି, ମାନେ କଣ ଗୋଟେ ଜନ୍ତା ହେଇକି ଆଉ ଗୋଟେ ପକୁଡ଼ି ତ ତରକାରି ଭଳିଆ, ହଁ ତ ଆପଣ କୋଉଟା କରନ୍ତି? ହଁ ତ ସେଇ ରେସିପି ଟା, ମତେ ଟିକେ କହିପାରିବେ?
ଆଜ୍ଞା, ପ୍ରଥମେ ଆମେ କଡେଇ ନବା। କଡେଇ କଡେଇରେ, ଆମର ଯ ଅଧ କପ ହଉ କିମ୍ବା ଗୋଟେ ଗ୍ଲାସ୍ ହଉ ଆମେ ଗୋଟେ ଗ୍ଲାସ କିମ୍ବା ଅଧ ଗ୍ଲାସ ହଉ ପାଣି ଦବା। ଆପଣଙ୍କ ଲେବୁଲ ଅନୁସାରେ ଆ ଆପଣଙ୍କ ଲୋକ ସଂଖ୍ୟା ଅନୁସାରେ, ଆପଣ ଯେତିକି ବେସନ କରିବେ ସେଇ ଅନୁସାରେ ପାଣି ଦେବେ। ତ ଗୋ ତ ମୁଁ ଗୋଟେ ଗ୍ଲାସ ପାଣି ଦିଏ, ଗୋଟେ ଗ୍ଲାସ ପାଣି ଦବା। ପାଣି ଅଳ୍ପ ସ ହାଲକା ସା ଅ ଫୁଟିଗଲା ପରେ ତା ଦେହରେ ହଳଦୀ, ଆଉ ଲଙ୍କାଗୁଣ୍ଡ, ଆଉ ଲୁଣ। କରିବା। ସିଏ ଟିକେ ଫୁଟିଗଲା ପରେ, ପାଣି ଦିହେରେ ସିଏ ଟିକେ ଟିକେ ଫୁଟିଗଲା ପରେ, ବେସନ ତା ଦେହେରେ ପକେଇବା। ଯୋଉ ଭଳି ଭାବରେ, ଆମର ମଣ୍ଡା ପିଠା ହେଲା ଜନ୍ତା ହବ। ସେଇଭଳି ଭାବରେ, ଆମେ ଯ ଯେ ଯେ ବେସନ କୁ ସେଇଭଳି ଭାବରେ ଜନ୍ତିବା। ଯେଦି ଚୁନା ଟା ଯେମିତି ଯେମି
ଆ ପର୍ବପର୍ବାଣୀ ହେଲେ ମଣ୍ଡା ପିଠା ହେଲା, ଆ କି ଆଉ କୋଉ ପୋଡ ପିଠା ହେଲା ଯୋଉଭଳି ଭାବେ ପାଣି ଟା ଫୁଟିକି ଚୁନାଟା ଜନ୍ତା ଯାଏ। ତା ଦେହେରେ ପାଣି ଦିହରେ ଆଡ କଲେ, ଏପଟ ସେପଟ କଲେ ସେ ତା ଭିତରେ ପାଣି ଟା ମରି ମରି ମରି ମରି ସିଏ ଶୁଖିଲା ଟାଇପର ହେଇଯାଏ ଚୁନା ଟା, ସେଇଭଳି ଭାବରେ ବେସନ ମଧ୍ଯ ଯେତେବେଳେ ଆମେ ସେଇ ପାଣିରେ ବେସନକୁ ଆଡ କରିବା, ସିଏ ପାଣି ମରି ମରି ମରି ମରି ଶୁ ଶୁଖିଯିବ ଶୁଖିଗଲା ପରେ, ସେ ଅଟୋମେଟିକ ବେସନଟା ଜନ୍ତିଲା ଟାଇପର ହେଇଯାଇଥିବ। ମାନେ ଶୁଖିଲା ହେଇଯାଇଥିବ। ସେଇଭଳି ହେଇଗଲେ, ତାକୁ ଗୋଟେ ଥାଳି ଦିହେରେ ତେଲ ମାରିଦେଇଥିବା ଥାଳି ଦିହେରେ। ସେଇ ଥାଳି ଦେହରେକୁ କାଢିଦବା, ବେସନ ଟାକୁ କାଢି ଦେଇକି ତା ତାକୁ ଦଶ ରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ, ଆମେ କେକ୍ କେକ ବାଗିଆ କେକ୍ ଯେମିତି ପୁରା ମାନେ ଚାରିପଟ ଥାଳିର ଯେମତି, ଚାରିପଟ ଯାକ ପୁରା ସମାନ ଭାବରେ ଅ ସେପରେ ହଁ ଆମେ ତା ସେପରେ ରଖିଦବା। ଦଶରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ, ତାକୁ ପବନ ଦବା ହାଲକାସା ପବନ। ଫ୍ୟାନ ତଳେ ହଉ କିମ୍ବା ପ ଫ୍ୟାନ ତଳେ ହଉ କିମ୍ବା, ଆପଣ ଯୋଉଠି ପବନ ଆସୁଥିବ ସେଇ ମାନେ ଇଏ ଜାଗାରେ ଥୋଇପାରିବେ। ଦଶରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ, ସିଏ ହେଲା ଭିତରେ ଆମେ ସେଇ କଡେଇରେ କଣ କରିବା? ଆ ତେଲ ନେଇକି ଆଳୁକୁ ଛାଣିଦବା ତେଲରେ। ଆଳୁକୁ ଆଳୁକୁ ଛାଣିଦବା ତାପରେ ଆଳୁ ଛଣା ହେଲା ପରେ, ଇଏ ଦଶରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ପବନ ଖାଇଯାଇଥିବ। ଆକୁ କଣ କରିବା ଆଜ୍ଞା।
ହଁ ତାପରେ
ନା ପନ୍ଦର ମିନିଟ ପର୍ଯ୍ୟନ୍ତ ପବନ ଖାଇ ଯାଇଥିବ। ଆମେ ତାପରେ ତାକୁ ଆଣିବା ତା କୁ ତା ସେପରେ ଚତୁର୍ଭୁଜ ଆକାରରେ କାଟିବା। ବଡ ଚାହିଁଲେ ବଡ କରି ପାରିବେ ଛୋଟ ଚାହିଁଲେ ଛୋଟ କରିପାରିବେ ଆପଣଙ୍କ ଲେବୁଲ ଅନୁସାରେ ଆପଣ କରିପାରିବେ। ସେଇଭଳି ଭାବରେ ସେଇଭଳି ଭାବରେ କରିବେ ତାପରେ ସେଇ ତେଲ ତାଥିରେ ଅଧିକ ଆଡ୍ କରନ୍ତୁ କିମ୍ବା ସେଇ ତେଲ ଯଦି ଥିବ ତାର ଥିରେ ଆମେ ଲାଲି ହବା ପର୍ଯ୍ୟନ୍ତ ତାକୁ ଛାଣିବା ଟିକେ କଲରିଙ୍ଗ ତାର ବ୍ରାଉନ କଲର ହଉ ବେସନକୁ ବ୍ରାଉନ କଲର ହଉ କିମ୍ବା ରେଡ଼ ଅତ୍ୟଧିକ ରେଡ କରିବାନି କି ଅତ୍ୟଧିକ ବ୍ରାଉନ କରିବାନି ହାଲକାସା ବ୍ରାଉନ କଲର ଆସିଲା ପର୍ଯ୍ୟନ୍ତ ଛାଣିବା ତାକୁ ଆମେ ଛାଣିକି ରଖିଦବା। ତାପରେ ଆମେ ଗ କଣ କରିବା ପିଆଜ ଅଦା ରସୁଣ ଜିରା କନ କଞ୍ଚା ଲଙ୍କା ଏସବୁକୁ ଗ୍ରାଇଣ୍ଡିଙ୍ଗ କରିଦବା ବାଟିଦବା। ବାଟି ସାରିଲା ପରେ ଆମେ ସେଇ କରେଇରେ ତେଲ ନବା ତେଲ କ ତେଲ ଦେହରେ ଅଳ୍ପ ଲଙ୍କା ଗୁଣ୍ଡ ପକେଇବା ଯୋଉଥିପାଇଁ କି ମସ ସଲା ଟା କଲରିଂ ଦେଖାଯିବ। ଯୋଉଥିରେ କି ଆମେ କଲର ୟୁଜ କରିପାରିବାନି କାରଣ କଲରଟା ଦେହ ପାଇଁ ବହୁତ କ୍ଷତିକାରକ। ସେଥିପାଇଁ କି ଆମେ ହଁ ନାଲି ଗୁଣ୍ଡ ହଳଦୀ ଗୁଣ୍ଡ ହଁ ହଁ ସେଗୁଡା ଦେହ ପାଇଁ ବହୁତ କ୍ଷତିକାରକ ବିଭିନ୍ନ ପ୍ରକାର ରୋଗ ହୁଏ। ତା ଦେହରେ ତ ଆମେ ସେଥିପାଇଁ କି ସେ କଲର ୟୁଜ୍ ନ କରିବା ପାଇଁ ତରକାରୀ ଟା ଯେମିତି ନାଲି ଦେଖାଯିବ ଆଉ ସେଥିପାଇଁ କି? ଆମେ କଣ କରିବା ନା ତେଲ ଦେହରେ ଅଳ୍ପ ଲଙ୍କାଗୁଣ୍ଡ ପକେଇବା। ଚିହ ନା ନା ନା ନା ନା ଅଳ୍ପ ପକେଇବା ବା ସେଇଥିପାଇଁ କହିଲେ ଅ। ଅଧିକ ପାକେଇବା ନି ନା ଅଳ୍ପ ପାକେଇବା ଅଳ୍ପ ପାକେଇଲେ ସେ ଟିକେ କଲରିଙ୍ଗ ଦେଖାଯିବ ତାପରେ ଯଉ ମସଲା ଆମେ ବାଟିଥିବା ସେଇ ମସଲା ଟାକୁ ସେଇଥିରେ ଆଡ କରିବା ସେଇ ମ ସଲା ଆଡ ହେଲା ପର୍ଯ୍ୟନ୍ତ ଆମେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ହଳଦୀ ଗୁଣ୍ଡ ଆଉ ମିଟ ମସଲା।
ହଁ।
ତା ଦେହରେ ଆଡ଼ କରିବା ସେଇ ମସଲା ଦେହରେ ବଟା ମସଲା ଦେହରେ। ତାପରେ ତାକୁ ପନ୍ଦରରୁୁ କୋଡିଏ ମିନିଟ୍ ପର୍ଯ୍ୟନ୍ତ କଷିବା ତାପରେ ସେ କଷେଇଗଲା ପରେ ଆମେ କଞ୍ଚା ବିଲାତି କାଟିକି ରଖିଥିବା ସେଇ ଲେବଲରେ ମାନେ ଅଧିକ ଯେମିତି ଖଟା ନହବ ଉଁ ଉଁ ଦେ ସେଇ ଯୋଉ ଯୋଉ ପରି ହବ ତରକାରୀ ଟା ଅଧିକ ଖଟା ନହବ। ତା ଦେହରେ ସେଇ ବିଲାତିକୁ ଆଡ କରିକି ଆଉ ଦଶ ରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ କଷିବା। କଷି ହେଇ ଗଲା ପର୍ଯ୍ୟନ୍ତ ତା ଦିହରେ ଆଳୁ ଯୋଉ ଛାଣିକି ରଖିଥିବା ଆଳୁଟା ତା ଦେହରେ ଆଡ କରିଦବା। ଆଡ କରିକି ଆଉ ଉଁ ଦୁଇ ମିନିଟ ପର୍ଯ୍ୟନ୍ତ କଷିକି ତା ଦେହରେ ଆମେ ପାଣି ଦେଇଦବା।
ସେଇ ତରକାରରେ?
କଶୀ ଦେବା ତାପରେ ସେଇ ଯଉ ମସଲା ଟିକୁ ଆମେ କଷି ଥିବା ସେଇ କଷି କଷି ସମ ମସଲା ଦିହରେ ଆଳୁ ଯୋଉ ଆଡ କରିଥିବା ସେଇ ଆଳୁ ଆଉ ଦୁଇ ର ତିନି ମିନିଟ୍ ପର୍ଯ୍ୟନ୍ତ କଷିବା ତା ଦେହରେ ଆମେ ପାଣି ଆଡ କରିଦବା। ପାଣି ଆଡ଼ ରେ ଆପଣଙ୍କ ଝୋଳ ଅନୁସାରେ ଯଦି ଶୁଖିଲା କରିବାକୁ ଚାହିଁବେ କମ ପାଣି ଯଦି ଅଧିକ ଝୋଳ ଭାତ ସାଙ୍ଗରେ ଖାଇବାକୁ ଚାହିଁବେ ତାହେଲେ ଝୋଳ ନିହାତି ଦରକାର ତ ସେଇ ଅନୁସାରେ ପାଣିିକି ଆମେ ଆଡ କରିବା ଦୁଇରୁ ତିନି କ ଗ୍ଲାସ ପାଣି ଆଡ କରିବେ। ଆଡ଼ କଲା ପରେ ସେ ତାକୁ ଢଙ୍କୁନୀ ସାହାଯ୍ୟରେ ଘୋଡ଼େଇ ଦବା ଆ ସେ ଟିକେ ଆଁ ନା ଫୁଟି ଆସିଲା ପରେ ଆଳୁ ଆଉ ମସଲାର ସ୍ମେଲଟା ଆସିଲେ ଫୁଟିଲେ ସ୍ମେଲ ହବ ଆଉ ତ ସେତିକି ବେଳେ ଆମେ କଣ କରିବେ ଯୋଉ ଛାଣିକି ରଖିଥିବେ ବେସନ ସେଇ ବେସନକୁ ସେ ପାଣି ଦେହରେ ଆଡ କରିବା ଯୋଉ ଫୁଟୁଥିବ ଯୋଉ ମସଲା ପାଣି ତା ଦେହରେ ଆଡ କରିବା ଆଡ କଲେ ବେସନ ଟା ବି ମ ମଧ୍ୟ ପାଣି ଟାଣି ନିଏ ପାଣି ଶୋଷି ନିିଏ ତ ସେଇ ଅନୁସାରେ ଯେ ଅ ଆପଣ ସେଇ ଅନୁସାରେ ଫୁଟିଲେ ଇଏରେ ପକେଇବେ ଆଉ ଯଦି ଅଧିକ ଶୁଖିଲା କରୁଥିବେ ତାହେଲେ ଅଧିକ ଟିକେ ଫୁଟିବା ପାଇଁ ଦବ। ଆଉ ଯଦି ନହିଁ ତ ଝୋଳ ରଖିବା ପାଇଁ ଚାହୁଁଥିବେ ତାହଲେ ଦିଇ ତିନି ଫୁଟଣ ହେଇଗଲେ ଆମେ ବେସନକୁ ଆଡ କରିଦବା।
ମାନେ ଆମେ ଜାଣିବା କେମିତି ଫୁଟୁଚି ମାନେ ଫୁଟିଗଲା ବୋଲି ଆମେ କେମିତି ଜାଣିବା ସେଇଟା?
ସିଏ ଅଟୋମେଟିକ ଟିକେ ଅ ଯୋଉ ଆପଣ ଘୋଡଣି ଟା ଘୋରେଇଥିବେ ସେ ଅଟୋମଟିକ ସାଉଣ୍ଡ ଟା ହବ ଧର ମାନେ ଯେମ ମତି ପାଣି ନ ଆସିବା ପୂର୍ବରୁ ପାଇପ୍ରେ ସେ ସେ ଆବାଜ ହୁଏ ତ ସବୁ ଜିନିଷର ଆବାଜ ଥାଏ ନା ତ ସେଇ ଫୁଟୁଣି ଆପଣ ଯେହେତୁ ଥିବେ ସେଇଠି ତ ଫୁଟିଲେ ସେ ଅଟୋମେଟିକ୍ ଆବାଜ ହ ଆପଣ ବି ମଝିରେ ମଝିରେ ଢଙ୍କୁଣୀ ଖୋଲିକି ଦେଖୁଥିବେ ଯେ ଫୁଟିଲା କି କଣ ହେଲା ଆପଣ ଜାଣିପାରିବେ ତ ସେଇ ଏଭଳି ଭାବରେ ଫୁଟିଲେ ଆପଣ ସେଇ ଯଉ ଛଣା ହେଇଥିବ ବେସନ ତାକୁ ଆଡ୍ କରିଦେବେ। ଆଉ ଆପଣଙ୍କ ଝୋଳ ଅନୁସାରେ ଯେତିକି ସମୟ ଆପ ଣ ଯେତିକି ଝୋଳ ରଖିବାକୁ ଚାହିଁବେ ସେ ଏତିକି ସମୟ ରଖିକି ପଣ ବେସନ କୁ ଅ ଝୋଳ ର କି ଆପଣ ବନ୍ଦ କରିଦେବେ ଗ୍ୟାସ୍ କୁ ବନ୍ଦ୍ କରିଦେଲେ ତା ଉପରେ ହାଲ୍କା କା ସା ଗରମ ମସଲା ଆଉ ଧନିଆ ପତ୍ର ପକେଇଦେଲେ ଆପଣଙ୍କର ରେ ସମ ଆଳୁ ତରକାରୀ ହେଇଗଲା।
ହେଇଗଲା ରେଡ଼ି।
ଆଜ୍ଞଆ।
ତ ଆପଣଙ୍କ ମତରେ ଚିକେନ ତରକାରୀ କରିବାଟା ସହଜ ନା ବେସନ ତରକାରୀ କରିବାଟା ସହଜ?